ହ୍ୟାଲୋ।
ହ୍ୟାଲୋ।
ହଁ।
ହଁ ହଁ। ହ୍ୟାଲୋ।
ସୁଭ ସକାଳ ସାଙ୍ଗ ।
ହଁ ଶୁଭ ସକାଳ, ମୁଁ ଏଇ ଖାଉଥିଲି।
ଓହୋ କଣ ଖାଉଛ?
ମୁଇ ରୁଟି ଆଉ ମଟର ଆଳୁ ତରକାରୀ।
ଓହୋ ତମ ଘର?
ଆମ ଘର ଯାଜପୁର।
ଓହୋ। ଆଉ ତମ ଘରେ କିଏ କିଏ ରହନ୍ତି?
ଆମ ଘରେ-ଏ-ଏ-ଏ ଆମର ଯେହେତୁ ମାନେ ପୁରା ବଡ ପରିବାର ତ ବାପା, ବଡ ବାପା, ସାନ ବାପା, ସାନ ମା, ମା, ବଡ ମା, ଜେଜେ, ଜେଜେମା, ଭାଇ, ଭଉଣୀ ସମସ୍ତେ ଆମେ ଅଛୁ।
ଓହୋ ଆଛା ଆଉ ତମ ଦେହ କେମିତି ଅଛି?
ହଁ ମୋ ଦେହ ଭଲ ଅଛି, ଆପଣଙ୍କ ଦେହ କେମିତି ଅଛି?
ଆମ ଦେହ ଭଲ ଅଛି। ଓ ତମକୁ ଖାଇବା ପାଇଁ କଣ ଭଲ ଲାଗେ? ଆଜ୍ଞା ।
ମୁଁ କହିଲି ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଆମ ଘରେ ଘରେ ବି ସେଇ ବଡ ଫ୍ୟାମିଲି। ବଡ ବାପା, ବଡ ମା, ସବୁ ଭଉଣୀ ମାନେ, ଜେଜେ, ଜେଜେମା, ବାପା, ମାମା ଏମିତି ଆଉ।
ହଁ। ଆପଣଙ୍କ ଘର ଟା କୋଉଠି?
ଆମ ଘର ଚଣ୍ଡିଖୋଲ୍।
ହ ହୋ।
ଆଉ ତୁମେ ଓଡିଆ ଖାଇବା କଣ ଖାଇବାରେ ପସନ୍ଦ କର କହିଲ?
ମତେ ଓଡିଆରେ ମତେ ବେଶୀ ଭଲ ଲାଗେ ଟିକେ ଅ-ଅ-ଅ ଅରୁଆ ଟିକେ ମତେ ବେଶୀ ଭଲ ଲାଗେ।
ଓ ହୁଁ।
ତମକୁ କଣ ଭଲ ଲାଗେ?
ମତେ ପଖାଳ ଭାତ ଭଲ ଲାଗେ ଆଉ। ମାନେ ଯଦି ଏ ନା ଗରମ ଦିନ ଚାଲି ପଖାଳଟା ବେଶୀ ଏମିତି ଭଲ୍ ଲାଗୁଛି।
ହଁ ଏବେ ତ ଗରମ୍ ଦିନେ ସମସ୍ତଙ୍କର ପଖାଳ ହିଁ ହଉଥିବ ରେଗୁଲାର୍।
ହଁ। ଆଉ ମିଠା ଭିତରେ କଣ ଭଲ୍ ଲାଗେ?
ମୋତେ ମିଠା ଭଲ୍ ଲାଗେନା।
ମିଠା ଜମା ଭଲ୍ ଲାଗେନି?
ନାଇଁ ବା ହଁ ହଁ ମତେ ଟିକେ ରାଗ ହି ପସନ୍ଦ୍ ଏତେ ରାଗ ବି ନୁହଁ ହାଲ୍କା, ହଁ। ହଁ ।
ହୁଁ ହୁଁ ।
ତମକୁ କଣ ଭଲ୍ ଲାଗେ ସବୁଠୁ ବେଶୀ ତମର
ହୁଁ ତେବେ ସେଇ ମାନେ ମିଠା ଭିତରୁ ଛେନା ପୋଡ ଆଉ ରସଗୋଲା ଏଇଆ ଭଲ ଲାଗେ ଆଉ ।
ଆଛା ଆଛା ।
ଆଉ ସାଙ୍ଗ ତମେ କୋଣାର୍କ ମନ୍ଦିର ଯାଇ
ନା ମୁଁ କେବେ ତ ଯାଇନି ପୁରୀ ଯାଇଛି କିନ୍ତୁ ସେଇପଟେ ମୁଁ କେବେ କୋଣାର୍କ ଯାଇପାରିନି ।
ଯିବ କାହିଁକିନା ଆମ କୋଣାର୍କ ମନ୍ଦିର
ହଁ ହଁ ଯିବା କଥା କିନ୍ତୁ ମୁଁ ଯାଇପାରିନି କେବେ ।
ମୁଁ କହିଲି କୋଣାର୍କ ମନ୍ଦିର
ଏତେ କିଛି ଠିକ୍ ସେ ଜାଣିନି । ମୁଁ ମୁଁ କେବେ ସେଠି ବିଚ୍ ମାନେ ଯାଇନି ବୁଲିକି ଦେଖିନି ତ ମୋର ଏତେ କିଛି ତା ଉପରେ ମାନେ ଧାରଣା ନାହିଁ ବାକି ପୁରୀ ତ ଯାଇଛି ପୁରୀ ଉପରେ ବହୁତ କିଛି ଧାରଣା ଅଛି ।
ରଥୟା ହଁ ପୁରୀ ଯାଇ ଥିଲି । ଏଇ ରିସେନ୍ ଯାଇଥିଲୁ ପୁରୀ । ପୁରୀ ଜଗନ୍ନାଥ ମନ୍ଦିର ଯାଇଥିଲୁ ଆଉ ଆମର ଯୋଉ ମାଉସୀ ମା ମନ୍ଦିର ଆଉ ସ୍ ଆଉ ଯୋଉ ଆମର ଅଛି ନରେନ୍ଦ୍ର ପୋଖରୀ ।
ହଁ ।
ରାଧା ମଠ ଯୋଉ କୁହନ୍ତିନି ମାତା ମଠ ମାତା ମାତା ମଠ ଯାଇଥିଲୁ ଆଉ ତମ ଯୋଉ ମାତା ମଠ ଯୋଉଟା ହଁ ସେଇଟା ଭୁଲ
ହଁ ହଁ।
ବହୁତ ଭଲ ଜାଗା?
ହଁ ବହୁତ ବଢିଆ ଜାଗା ମାନେ ନେଚର ମାନେ ମାନେ ଆଗ କାଳରେ ଯେମିତି ଶ୍ରୀକୃଷ୍ଣ ଯୋଉ ସବୁ ଇଏ କରିଥିଲେ ରୂପ ଧାରଣ କରିଥିଲେ କି ଯାହା ବି କରିଥାନ୍ତୁ ସବୁ ସେଇଠି ବର୍ଣନା କରାଯାଇଛି ମାନେ ବହୁତ ହିଁ ସୁନ୍ଦର ମାନେ ମାନେ ମନରେ ଯଦି ଷ୍ଟ୍ରେସ ଥିବ କି କଣ ଥିବ ସେ ଜାଗାକୁ ଥରେ ପାଦ ଦେଇଦବ ସବୁ ଭୁଲିଯିବ। ବଢିଆ ଜାଗା ଟେ କିନ୍ତୁ ନିଶ୍ଚିନ୍ତ ଯିବ। ମାନେ ବହୁତ ସୁନ୍ଦର ଜାଗ ଗା
ଆଚ୍ଛା ମୁଁ ଯାଇଛି ପୁରୀ କିନ୍ତୁ ସେ ଜାଗା ମୁଁ କେବେ ଯାଇନି ଏଥର ନିହାତି ଗଲେ ମୁଁ ଘର ଲୋକଙ୍କୁ କହିବି ନେଇକି ଯିବ ମତେ ସେଠିକି।
ଆଉ ତମ ଡ୍ରିମ୍ କଣ ମାନେ ତମ ସପ୍ନ କଣ?
ମାନେ ମୋର ସ୍ୱପ୍ନ ମାନେ ମୋର ଲାଇଫ ରେ କଣ ମାନେ ଅ ମୋର ଇଛା କି ମୁଁ କି ଗୋଟେ ଗଭମେଣ୍ଟ ରେ ଚାକିରୀ କରିବାର ମୋର ବହୁତ ଇଛା। ଆଉ ହଁ ଆଉ ତମର ଯଉ କଣ ତମ ଇଛା?
ମୋର ସେଇ ସେଇ ମୋର ସେଇ କମ୍ପୁଟର ଲାଇନ ଉପରେ ଯାହା ଜବ କରିବା ପାଇଁ ଇଛା ମୋର ଟିକେ।
ଓହୋ ତମେ କଣ ପଢୁଛ କଣ?
କଣ କରୁଛ?
ପ୍ଲସ୍ ଥ୍ରୀ ପ୍ଲସ ଥ୍ରି କରୁଛି।
ହ ମାନେ କୋଉ ଇଅର୍?
ଏଇଟା ମର ସେକେଣ୍ଡ ଇଆର ହ ତମେ କଣ ପଢାପଢି କରୁଛ ଏଇନା
ମୋର ପ୍ଲସ୍ ଥ୍ରୀ ସରିଲା ମୁଁ ଏବେ ଏମ୍ ବି ଏ ପାଇଁ ଯିବି ନହେଲେ କମ୍ପିଟେଟିଭ୍ ପାଇଁ ଯିବି ଆଉ।
ଏମ ବି ଏ କୋଉଠି କରିବ?
ଏମ ବି ଏ ଭୁବନେଶ୍ଵର ରେ କରିବି।
ହଁ ମାନେ କି କଲେଜ କୋଉ କଲେଜ?
ଏକ୍ଜାମ ତ ଦେଇଛି ମୁଁ ତାର ରେଜଲ୍ଟ ଆସିବା ଯେ ୱେଟ୍ କରିଛି ଯଦି ଆସିବେ ତ ମୁଁ ଗଭର୍ମେଣ୍ଟରେ ଟ୍ରାଏ କରଛି ଯିବା ପାଇଁ।
କୋଉ କଲେଜ ତଥାପି ଏମ ବି ଏ ରେ ଭଲ? ଜାଣିଛ?
ହଁ ଉତ୍କଳ ୟୁନିଭର୍ସିଟି ଟା ଭଲ ଗଭର୍ଣମେଣ୍ଟ ହିସାବରେ ଗଲେ ଆଉ ପ୍ରାଇଭେଟ ହିସାବରେ ଗଲେ ଏକ୍ସଆଇ ଏମ୍ ଟା ବହୁତ ଭଲ ପଢିବ ତାର ଟିକେ ପ୍ରାଇସ୍ ଟା ବହୁତ ହାଇ ରହିବ ଆଉ।
ହଁ ହୁଁ ଭଲ ଭ ଭଲ ପଇସା ବି ସେମାନେ ନିଅନ୍ତି।
ତମେ କୋଉଠି ପଢୁଛ?
ମୁଁ ଏବେ ଚଣ୍ଡିଖୋଲରେ ପଢୁଛି।
ହଁ ହଁ ମାନେ ତମର କଣ କରୁଛ ମାନେ ପ୍ଲସ ଥ୍ରୀ ଯେ
ହଁ ଟମ ମର ଆର୍ସ
ଆଛା ପ୍ଲସ୍ତ୍ରୀ ପରେ କଣ କରିବ ଭାବିଛ
ପରୋନ ମାନେ ମୋର ଫର୍ମ ପାଇଁ ଏଥର ଗଭର୍ଣମେଣ୍ଟ ସବୁ ପ୍ଲସ ଥ୍ରୀ ଖୋଜୁଛନ୍ତି ନା ସେଇଆାକୁ ଗୋଟେ ପକେଇ ଦେଇଛି ଖାଲି ସାର୍ଟିଫିକେଟ ଏପ
ଆଚ୍ଛା ଆଚ୍ଛା ହଁ ଏକ ତ ଗ୍ରାଜୁଏଟ ନହଲା ବେଳକୁ କୋଉଠି ପୋଷ୍ଟ ହଉନି
ହ
ହଁ ତମ ଭୟସ କଟି ଯାଉଛି?
ମୁଁ କହ ତମେ ରଥଯାତ୍ରା ପୁରୀ ଯାଅ ତ?
ରଥଯାତ୍ରାରେ ଘରେ ନିଅନ୍ତିନି ବାବା କୁହନ୍ତି ବହୁତ ଭିଡ ହେଇଛି ତ ଯିବାନି ଫାଙ୍କା ହେଲା ବେଳେ ଯିବା ତ ଆମେ ଫାଙ୍କା ଟାଇମରେ ଯାଇକି ରହିକି ଆସୁ ବୁଲିକି ଗୋ ଦିନ
ଓ ଭଲ